ହା ଲୋ।
ହାଲୋ ହାଲୋ ହଁ କୁହନ୍ତୁ।
କହୁଥିଲେ କୁହନ୍ତୁ।
ଆ ମୁଁ ଭୁବନରୁୁ କହୁଥିଲି।
ଅ ‌ହ।
ଆପଣ କୋଉଠୁ କହୁଛନ୍ତି?
ମୁଁ କେଉଁଝର ରୁ କହୁଛି।
କେଉଁଝର ହଁ ଆପଣ କେବେ ହେଲେ। ଅନଲାଇନ୍ ରେ ଏ ଯୋଉ ଏଇଟା ଜଏନ୍ କଲେଣି କେବେଠୁ।
ଏ ତିନି ଚାର ଦିନ ହେଲା ଜଏନିଂ କରିଛି।
କେତେ କଣ ହେଲାଣି ନା କିଛି ହେଇନି।
ହ
କିଛି ମୋର ଆସିନି ସମୁଦାୟ କଲ ଦଶ ବାରଟା ଅଛି ଦଶ ବାରଟା ଅଛି ଯେ ଆଜି କଣ ସରିଯିବ ବୋଲି କହୁଛନ୍ତି।
ଆଉ ମୋର ବି କାମ ଆସିନି, ମୁଁ କଲ୍ କରି ପାରୁନି। ସିଆଡେ ଆସୁଛି ଆ ରିସିଭ କରୁଛି, ଏ ବର୍ଷା ଆଜିଭଳିଆ ରବିବାର ଅଛି ତିନି ଚାରିଟା ଖଣ୍ଟେ ରିସିଭ ଏବେ କଲିଣି। ଆଉ
କଣ ଟା ହଁ କହୁଛନ୍ତି ତ ମୁଁ ବି ତ ଶୁଣିଛନ୍ତି କଣ ବାରଟା ସ୍ଵଧା ସରିଯିବୁ ବୋଲିନ୍ତୁ କୋଉ ଦିନ ବାରଟା ତ ନୁହେ ରାତି ବାରାଟା ବଧେ ଆଉ।
ଆଉ ହଁ ବାରଟା ଭିତରେ ସରିଯିବ ରାତି ବୋଧେ ଆଉ
ହଁ କେତେଟା କଲ କଲାଣି ଆପଣ କଣ କେତେଟା ଆପଣ ହେଇଲାଣି ଟ୍ୟାକ୍ସଟା?
ଟାସ୍କ ଏୟୀ ବାର ତେରଟା ହେଇଯିବ ଲାଗୁଚି। ସେ କୋରା ରିଜେକ୍ଟ ହଉଛି କୋଉରା ଆସପେକ୍ଟ ଟା ଏୟିନେ ହଉଛି ଆଉ।
ଆର ପଜିଟିଭ କଥା କହିଲେ ଯାଇଁକି ହଉଛି, ନେଗେଟିଭ ହେଲେ ହିଁ ହଉନି। ମୋର ସେମତି ଗୋଟେ ରିଜେକ୍ଟ ହେଇଯାଇଥିଲା।
ହୁଁ ହୁଁ।
ବୋଧେ କଥା ଟା ଶୁଣୁଛନ୍ତି କଣ କଣ କେହି ଜାଣି
ନା ନା ସେ କଣ କହୁଛନ୍ତି କି ଛୋଟ ଛୁଆ ଆପରେ ତ ସେଇ ଟପିକ ରେ କଥା ହବା କଥା ନୁହଁ। ହେଲା ଆପରେ ଥାଇ କିି କିନ୍ତୁ ସେଇ ହଉଛି ଅବଶ୍ୟ କିଏ କଣ ମାନେ ବାହାର ପିଲା କଥା ହଉଥିଲା ବେଳେ ସେ ସଥାଳୋ ସେ ଡବିଙ୍ଗ୍ ଆସିଥିବ, ସେଇଥିପାଇଁ କଟିଯାଇଥିବ ମୋର କେଉ କାରଣରୁ କଟିଯାଇଛି କି ନେଟୱାର୍କ ପ୍ରୋବ୍ଲେମ୍ ଥରେ
ନା ରିଜିିନ ବି ଲେଖା ହଉଛିି ରିଜିିନ ପା ଲେଖା ହଉଛି କୋଉଥିରେ କଣ ମରାହାଉଛି ବୋଲି।
ଓ ହୋ ହେଇଥିବ ହେଇଥିବ ଯେ ମୁଁ ଏ
ପର୍ସନାଲ?
ନା ପଠା ପଢ଼ା ସରିଗଲାଣି।
କଣ କରୁଛନ୍ତି ଏବେ?
ହେଲେ ହାଉସୱାଇଫ୍ ଅଛି ଘରେ କାମ କରୁଛି ଆଉ କଣ କରିବା।
ହାଉସ୍ ୱଇଫ୍ ଅଛନ୍ତି? ଓହୋ, ପଢାପଢି ଛାଡି ଦେଇେଇଛନ୍ତି ମ୍ୟାରେଜ କେବେ? କରିସାରିଲେଣି? ଦଶ ବର୍ଷ, ଆପଣ ଏଇ ଲାଇନ କେମିତି ଆସିଲେ ହାରି?
ସେଇଠି ସେଇଠି କରୁଛନ୍ତି ଗାଁ ଛୁଆର ନା। ସେଇଥିପାଇଁ କହିଲେ କହିଲେ ଦେଇ କରିବୁ ନା? ମୁଁ କହିଲେ ଦେଖିବା ମନା କରୁଥିଲି କାରଣ ଏଟା ଥରେ ଏଇ ଆପ ରେ କଥା ହେଲେ ଯଦି ଫ୍ୟୁଚରରେ ପଇସା କଟିଯିବ ଏତର ଆସିବ ଯୋଉ ଦରମା ଆଉ ସେଇଥିପାଇଁ ମୁଁ ଫାଷ୍ଟ ପକେଇ ନଥିଲି ନମ୍ବର ହେଲା। ଯୋଉ ଫୋନ ପେ କି ଯଉ ଆକାଉଣ୍ଟ ନମ୍ବର ପକେଇନି ଆଜି ପର୍ଯ୍ୟନ୍ତ, ସିଓର ହେଇନି।
ଆଉ ଏଇଟା ଆପଣଙ୍କର ରିଅଲ ନମ୍ବର ନୁହେଁ ତାହେଲେ?
ନା ନା ଯୋଉ ରିଅଲ ନମ୍ବର ଏଇଟା। ମାନେ ଯୋଉ ପକଉନାହାନ୍ତି ନା ଫୋନ ପେ ନମ୍ବର ଆକାଉଣ୍ଟ ନମ୍ବର।
ହଁ ହଁ ତ ଆପଣ ପେମେଣ୍ଟ ପାଇଁ କିଛି ମାନେ କରିନାହାନ୍ତି ଏତେ ଯାଇକେ?
ନା ବା ସେଇଟା ଶୋ କରୁନି, ସେଟା କଲେ ତୁ କଥାହେଇଜା ଆଜି ତିିନ ଚାରିଟା ଦେଖିବା ଶୋ କରିବ ସେ କଣ କହୁଛନ୍ତି କଣ ଗୋଟେ
ଆପଣଙ୍କ ଆଡୁ କଲ ଯିବାକୁ ପଡିବ ନା? ବୋଇଲେ ଆପଣଙ୍କ ଆଡେ ତ ଯାହାଲେ ବି କଲ ନ କଲେ ହବ କି?
ନା ନା ମୁଁ ଆମେ ଯୋଉ ଦିନ ରେଜିଷ୍ଟର କରୁଛୁ ଚାରି ପାଞ୍ଚ ଜଣ ରେଜିଷ୍ଟର କରୁଛ ତାଙ୍କର କଲ୍ ଯାଉନି କିନ୍ତୁ ଖାଲି ଆସୁଛି ତାଙ୍କର କିନ୍ତୁ ପଇସା ପାଇସାରିଲେଣି।
ମାନେ ଏଇଟା ଆକ୍ଟିଭ କରିବାକୁ ପଡିବ, ଆପଣ କଣ ଗୋଟେ ଅଛି, ଆକ୍ଟିଭ କରିବା ପାଇଁ ଆପଣ ସେଟା ଆକ୍ଟିଭ କରିଛନ୍ତି ନା?
ନା ମୁଁ ଜାଣିନି ଏତେ କଥା।
ଯାହାକୁ କହିଛନ୍ତି ତାଙ୍କୁ ଟିକେ କୁହନ୍ତୁ ଆକ୍ଟିଭ୍ କରିବେ ଆକ୍ଟିଭ୍ କଲା ପରେ ଯାଇଁକି ଆପଣ ଆପଣ କାହାକୁ କଲ୍ କରିପାରିବେ।
ଆଜି ତ ସରିଯିବ ଆଉ ଆକ୍ଟିଭ୍ କରିବି କାହିଁକି।
ଆକ୍ଟିଭ୍ ନ କଲେ ଆପଣ ପୁଣି ଯୋଉ ପଇସା ପତ୍ର ଟା ଅଲଗା କାମ ଟା ହବ ନ ହବ ସେମିତି ପୁଣି ଆପଣ ଯାହା ଥ୍ରୁ ରେ କରିଚନ୍ତି ତାଙ୍କୁ ଟିକେ ପ ପଚାରିଦେବେ ସେ କହିଦେବେ ନା।
ଓହୋ। ଆପଣ ତାହଲେ ଠିକ୍ ସେ ବୁଝିଛନ୍ତି ନା ବୁଝିନାହାନ୍ତି?
ମୁଁ ମୁଁ ଫାଷ୍ଟ ଫାଷ୍ଟ ସେମତି କରୁଥିଲି ଯେ ଏଇଟା କହିଲି ହଁ ସେଗୁଡା ପଇସା ଆସିବନି ଇଏ ହବନି ସିଏ ହବନି ହେଇକି ମୁଁ ଏ ଏତେ ଧ୍ୟାନ ଦେଲିିନି ଏବେ ବି ଏତେ କରୁନି। ଆ ଦେ ମୋର କାଲି
ପଡିଚି ସେଇ ପ୍ରୋବ୍ଲେମ ରେ ପଡିଚି। ମତେ କହୁସନ୍ତି ଆଜି ସରିଯିବ। ପୁଣି ପଇସା ଟା ଯେତେବେଳେ ମାନେ ଲୋଭ ଶକ୍ତି ଗୋଟେ ଆସିଯାଉ ନା ଖାଲି ଟାରେ ଗପିଲେ ଯଦି ପଇସା ମିଳୁଚି। ଆଉ ତାପରେ ଅଧିକାଂଶ କହୁଛନ୍ତି ଏଇଟା ଗୋଟେ ଫ୍ରଡ ଗୋଟେ ଗୋଟେ କାମ ଡେ ଯଦି ଫ୍ୟୁଚର ରେ ପଇସା କା ଟି ନେଇଯିବେ। ସେଇଟା କେହି ଫୋନ୍ ପେ ନମ୍ବର ଦେବାକୁ ବି ରାଜ ହଉନାହାନ୍ତି। ମୋର ବି ଆକାଉଣ୍ଟ ନମ୍ବର ଗୋଟେ ଇଏକୁ ଏ ଯୋଉ ସୁଭଦ୍ରା ଇଏ ଆସୁଚି ନା।
ହୁଁ।
ହୁଁ। ସେଥିପାଇଁ ଗୋଟେ ରହୁଚି ଗୋଟେ ମନରେ ଗୋଟେ ଦ୍ୱନ୍ଦ ରହୁଚି। କରିବା ନା କରିବା ନେଇକି ସେଇଥିପାଇଁ। ମୁଁ କହିଲି ଦେ କଥା ହଉଚି ତ କଥା ହେଇଯାଏ ଦେଖାଯାଉ ସରିଯିବ ତ ତେଣୁ ଯାହା ହବ ଆଉ କହି କ କଥା ହଉଚେ ଯିଏ ବି ମତେ ଦେଖୁଥିବ ଝିପ୍ ଝିପ୍ ବର୍ଷା ହଉଚି ତଳେ ନେଟୱାର୍କ ପାଉନି ମୁଁ ଛାତ ଉପରେ କଥା ହଉଚି। ତେଣୁକରି ଏଟା ପାଗଳ ।
ଏତେ ଷ୍ଟ୍ରଗଲ କରୁଛନ୍ତି। ସବୁବେଳେ କଥା ହଉଛନ୍ତି।
ଆଉ। ନିହାତି ନିହାତି। ଆମ ଘରେ ମୋ ପୁଅକୁ ଝିଅ ଆସି କହୁଛନ୍ତି ମାମା ତୁ କି କଥା ହଉଚୁ ତୋର ଶରୁନି କହନି। ସେ ସେତେବେଳୁ ବର୍ଷା ହଉଚି। ସେ ଜାଣିଛନ୍ତି।
ଅ ହ ହ। ସିଏ ତ କହିଦେବା କଥା ନା ମୁଁ ପଇସା ଦେଇଦବି ତମେ କଥା ହୁଅନି ଯେତିକି ସେ ଦେବେ ମୁଁ ଦେଇଦେବି କାଇଁ କଥାହଉଚ କହିବେ।
ଏଟା ମୁଁ ନିଜେ ବି ଇନକମ୍ କରୁଚି। ଏରା
ତ ଆପଣ ହଁ ଏଟା ଗୋଟେ ସତ କଥା ବି ଲୋଭ ବି ଲାଗୁଚି ଆଉ। ଯେତେ କଲେ ବି ଏଟା ବସିଥିବ କାଇଁ ଇନକମ୍ ନକରିବା।
ଇଏ ବି ମନ୍ଥଲି ଆସୁଚି। ମୋର ଏକ ଦୁଇ ଭିତରେ ପଳେଇ ଆସୁଚି। ହେଥିପାଇଁ ମୋର ଟେନସନ୍ ନାଇଁ। ହେଲେ ବି ସମସ୍ତେ କରୁଛନ୍ତି ଦେଖିବା ଗୋଟେ ଉଠୁଛି। ଏଇ ଏଇ ଆ ଏଇ ଟିକେ ସମୟ କିଛି ସମୟ ପୂର୍ବରୁ ଜଣ ସହିତ ସେଇ ପାଖାପାଖି ପିଲା ସହିତ କଥା ହଉଥିଲି। ସିଏ ବି ଏଇ କୋଶ୍ଚିନ୍ କଲେ। ଏଇ କୋଶ୍ଚିିନ କଲେ ଯେ ମତେ ଆଗ ହସ ଲାଗିଲା। ଖାଲି ହସିଲି ମନେ ମନେ। ହେଠୁ ତାପରେ । ଏକ୍ସଟ୍ରା କଲ୍ କରିକି କହିଲେ ତମେ ଧରା ପକେଇ ଦଉଚ। ଏଇ ଆ ଏଇ ଆପରେ ରେକର୍ଡି ହଉଚି ନା, ତାପରେ ଆମେ ଏଇ ହ ସିକି ମଜା କରିକି କଥା ହଉଛନ୍ତି କାରଣ ଆମର ଏଠି ଗୋଟେ ନିହାତି ପଇସା ଉଠିବ ବୋଲି ଆମେ କ କଥା ହଉଛନ୍ତି ନା। ଯିଏ କିନ୍ତୁ ଦେଖିବ ଇଏ କାହା ସହିତ ସେତେବେଳୁ ବସି ହସି ହସି ଏତେ ଦାନ୍ତ ଦେଖଉଚି କୁହନା।
ନା ବା ସେ କିନ୍ତୁ ଲୋକ ଗୁରା କେହି ଜାଣିନାହାନ୍ତି ନା, ଏଇଟା କଣ କଥା ହଉଚି । ତ ଅଲଗା ମାନେ ବି ଶାଶୁଶଶୁର ମାନେ ଥିଲେ ସେ ବି ଧର ନେଗେଟିଭ୍ ସେ ଜିନିଷ ଟା କୁ ନେବେ ନା।
ଯଦି ଯୋଉ କହୁନ ହଜବେଣ୍ଡ କିଛି କହୁନାହାନ୍ତି ଯଦି ପଇସା ହେଲା କିଛି କହିବେନି। ଯଦି ପଇସା ନ ଆସିଲା ତାପରେ ଜାଣିଥିବ ଯୋଉ ଶବ୍ଦ ବାହାରିବ।
ନିହାତି ନିହାତି ନିହାତି। ଘର କାମ କରିବାର ନାହିଁ ପିଲାଙ୍କ କଥା ବୁଝିବାର ନାହିଁ
ନା ମୁଁ ଏତେ ସ ଏ ଏତେ ସମୟ ନୁହେଁ। ମୁଁ ଯେତେବେଳେ ମାନେ ରୋଷେଇ ଦଶଟା ସୁଦ୍ଧା ସାରିଦେଇ ଛୁଆଙ୍କୁ ବାଟେଇ ଦିଏ, ଏଇ ତିନି ଚାରି ଦିନ ହେଲା ଆଜି ବର୍ଷା ହେଇଚି ବୋଲି ଏଇ ଅଧ ଘଣ୍ଟା ହେଲା ଆସିକି ତିନି ଚାରିଟା କଲ୍ ରିସିଭ୍ କଲିଣି।
ଏଇଟାକୁ ବୋଧେ ତିନିଟା। ତିନିଟା ବୋଧ ରିସିଭ୍ କଲେଣି ଆଉ ସେଦିନ ଗୋଟେ ଦିନରେ ଦିଟା ତିନିଟା କଲ୍ କରୁଛି ମାନେ ଏତେ ସମୟ କଥା ହେଲା ଅଳକୁ ଘରେ ଯିଏ ନାଇଁ ସତରେ
ନିହାତି ନିହାତି।
ଆଖକୁ। ଆଖ ପାାଖରେ ଲୋକଚୀନା ତୁ ଧର କଥା ହେଲୁ ତାପରେ ବି ଏଇ ଟାଇମ୍ ରେ ଯିଏ କଥା ହବ ଯିଏ ନାଇଁ ସିଏ ଭାବିବ ଇଏ କେତେ ଗପୁଛି ବସିକି ଗୋଟେ ଆଉ? ସେଇଥିରେ ଆଜି ବି ସରିଯିବ ଯେ ସେଇ ସରିଯିବ ବୋଲି ବଶିକି କଥା ହଉଚି ଏଇନା ପୁଅ ମୋତେ ଡା ସେଟା ଆଉ ତା ବାପା ଥାଇ କହୁଛନ୍ତି ର ପାଟି କରନା କଥା ତାଙ୍କ ଦେଖି ହସ ନାଗେ ଆଉ। ହେଲା ଏବେ ଗୋଟେ ଝିଅ ଯେମିତି କହିଲେ ଆଜ୍ଞା?
ମୁଁ କହିଲି ତାଙ୍କ ସହିତ କ ଆକ୍ଟିଭ୍ କରି ତାଙ୍କୁ ବି ତାଙ୍କ ସହିତ ବି କଥା ହେଇଯାଆନ୍ତୁ।
ଅ ନା ନା ସିଏ ତାଙ୍କର ଅଛନ୍ତି ଏଇ ଯୋଉ ଗୋ ମିଚି ନୁହେଁ ନା?
ଆଜ୍ଞା।
ସେ ବି ଗୋଟେ ଜବ୍ ରେ ଅଛନ୍ତି ମୋର ବି ଗୋଟେ ଅଛି ଦି ଜଣାଙ୍କର ଆମର ଚାଲିଛି। ଚାଲିଛି ତାପରେ ଆମ ଝିଅ ହେରୀକା ସେଇ ଯୋଉ କୁନିନ୍ଦା ପାଟଣା ଜାଣିଥିବେ? କୁନ୍ଦା କ?
ଆଜ୍ଞା।
ଆଉ ସେପଟ ଲାଇନ୍ ଆମେ ସେପଟ ଝିଅ ଏପଟ ବୋହୁ। ଲାଇନି ହେଁ।
ମାନେ ସେଇଟା ତ ଗୋଟିଏ ମାନେ ସେଇଠୁ ଆରମ୍ଭ ହେଇଚି ଚାରିଆଡେ ଆଉ କଣ।
ହଁ ସେଇଠୁ ଆରମ୍ଭ ହେଇଛି କନେକ୍ସନ ବ୍ୟାପି ଯାଇଛି ବ୍ୟାପି ଯାଇଛି ଯଦି ସି ସେ ଯୋଉ ଲିିତିଲି ଦିଦି କି ସେ ବି ଯୋଉ କହୁ ନାହାଁନ୍ତି ନା ସେ ବି ଆମଠୁ ବୟସ ସେଟା ସାନ ହେଲେ କିନ୍ତୁ ଯେହେତୁ ସିଏ ଆପଟା ଦେଇଛନ୍ତି ତେଣୁକରି ସିଏ ଏବେ ଦିଦି ଆଉ।
ନିହାତି ନିହାତି ଆଜିବି ଗୋଟେ କ୍ଷେତ୍ରରେ ଅଛନ୍ତି ମାନେ
ଆଉ ସାନ ହଉ ବା ବଡ ହଉ ସେ ନିହାତି ଆମ ଉପର ଲେବୁଲୁ ଆଉ।
ଏ ରଛାଟା ଗଲା ଆଉ।
ହଁ ତାଙ୍କୁ ସେଇଥିପାଇଁ ମୁଁ ପଚାରିଲି କଣ୍ଟାକ୍ଟ କଲି ମୁଁ କହିଲି ଏଇ ଯୋଉ ଆ ପ୍ରେ କଥା ହେଲେ ପଇସା କଟିବ କି କଟିବ ନାହିଁ। ସେ ସବୁ କହିଲେ ନାଁ ମ କ କଟିବ ନା କଟିବ ନି ତାପରେ ସେଇ ଦ୍ୱନ୍ଦରେ ବି ଆକାଉଣ୍ଟ ନମ୍ବର ବି ପକେଇ ନଥିଲି ଯଦି ନ ପକେଇଛି ଫୋନ୍ ପେ ବର୍ ବର୍ତ୍ତମାନ କାହାକୁା ମାଗିଲା ଆଳୁକୁ ସେ କହୁଛନ୍ତି ନା ଏଟା ଯଦି ଫ୍ୟୁଚରରେ ସାଇବର୍ ସାଇବର୍ ହବ ଆମେ ଆଉ କଣ କରିବୁ କହି ସେ ରାଜିହଉନି ସେ ଦେଇନି ବି ଆଜି ପର୍ଯ୍ୟନ୍ତ।
ହୁଁ ହୁଁ ଆପଣ ତ ମତେ ଡରେଇ ସାରିଲେଣି ହୁଁ ହୁଁ ହେଁ ମୁଁ କହିଲି ମୁଁ ତ ଏଇନେ ଭାବୁଛି ତାଲେ ତାକୁ।
ଆଉ ସତେ ସତ ଆମେ ତ ଆପ୍ ରେ ଅଛନ୍ତି ହଁ ଆପ୍ ବାଲା ଶୁଣନ୍ତୁ ବି କିଛି ବି ଅସୁବିଧା ନାହିଁ ଯଦି ଶୁଣିବା କଥା ଶୁଣନ୍ତୁ। ଆମେ ମାସୁକୁ ମାସ ଖଟୁଛୁ ଆମକୁ ପଇସା ଦେଲା ଅଳୁ ମ ଲି କେତେ କଷ୍ଟରେ ଦି ତାରିଖରେ ଦେବା କଥା ଦଶ ତାରିଖ ବେଳେ ବେଳେ କରିଦଉଚ ଲେଟ୍ କରିଦଉଛନ୍ତି। ଆ ଥରେ ଗମେଣ୍ଟ ବାଲାର ମାନେ ସେଇଭଳି ସେଇଭଳି କାମ କରୁଚନ୍ତି। କିନ୍ତୁ ଏ ଖାଲି ବେକାର କଥାରେ ପଇସା ଦଉଚନ୍ତି ସେଥିପାଇଁ ମୋର ଫାଷ୍ଟ୍ ବିଶ୍ୱାସ ହେଲାନି।
ହଁ ହୁଁ ହୁଁ ମାଗେଣା ଜିନିଷ ଟା ପା ଟିକେ ଅ ହଜମ୍ ହୁଏନି ସହଜରେ।
ଆ ସେଇଥିପାଇଁ ବିଶ୍ଵାସ ହେଲାନି ଆଉ ତାପରେ ବୋହୁତ ଲୋକ କହୁଚନ୍ତି ସେଇଥିପାଇଁ ଏଇ ବି ଆପ୍ ବିଷୟରେ କ କଥା ହବା ମେନ୍ ଟପିକ୍ ରେ କଥା ହବା କଣ? ପର୍ବପର୍ବାଣି ବିଷୟରେ ଆମେ କିନ୍ତୁ ଆପ୍ ବିଷୟରେ ମାନେ ତା ବିରୁଦ୍ଧରେ
କଥା ହେବାଟା ହଁ ହେଟା କଥାଟା ଅଲଗା କ ନାଇଁ ଟପିକ୍ ଚେଞ୍ଜ କରିଦିଅନ୍ତୁ।
ନିହାତି ହେଲା କାଟି ଦିଅନ୍ତୁ ଆଉ କଣ ପଚାରିବା କଥା ବେଳୁ ଖାଇନି ଏଇ ବର୍ଷା ପାଗକୁ ସଖାଳେ ଯା ଖାଇଥିଲି। ଏଇ ଏବେ ଦିଟା ପରେ କଲ୍ ହପେକ୍ଷାରେ ଥିଲି ଏବେ ଯିବି ଖାଇ ପୁଅକୁ ସେ ଡାକିଲେଣି।
ଖାଇ ନାହାଁନ୍ତି କିଛି?
ସଖାଳେ ଖାଇଥିଲୁ ସାଢେ ଦଶଟା ବେଳେ ଯେ ବର୍ଷା ପାଇଁ। ବର୍ଷା ପାଇଁ ସାକା, ଏଇ ଏବେ ଯିବୁ ଖାଇବା ଏଇ ବର୍ଷା। ହୁଁ ଖାଇଖୁଆ କି
ଆପଣ କେତେବେଳେ ଫ୍ରି ହେଲେ କଇବେ ମୁଁ କଲ୍ କରିବି। ଗୋଟେ ଆଡକୁ ତ କଲ୍ କରି ହବନି। ହଁ ଜଣଙ୍କ ପାଖକୁ ପାଞ୍ଚ ଥର କରିହେବ।
ଆ ଆମର ଇଏ ସରିଯାଉ ଟାଇମିଙ୍ଗ ତାପରେ ପୁଣି ଖାଇପିଇ ସାରିଲା ପରେ ମେସେଜ୍ କରିବା। ଆଉ ଆଜ୍ଞା।
ହୁଁ, କଣ ରୋଷେଇ ଆଜି ହେଇଚି କରିଛନ୍ତି ଆପଣ? କଅଁଟେ, କଅଁଟେ?
ଆଲୋ ଫ୍ଲିପକାର୍ଟରେ ଜଣେଇବେ କେତେ ଟଙ୍କା ଆସିଲା, କଲ୍ କରିକି ଏକ୍ସଟ୍ରା।
ମୋର କାଲି ହିଁ ସତଚାଳିଶ ଟଙ୍କା ଆସିଛି କାଲି ହିଁ ମୋର ସତଚାଳିଶ ଟଙ୍କା ଆସିଛି।
ହୁଁ ହୁଁ ଆଉ।
ମୋର ଫାଷ୍ଟ୍ ମୁଁ କଥା ହଉନଥିଲି ଏଇ ଯେତିକି କଥା ହେଇଥିଲି ସେତିକିରେ ସତଚାଳିଶି ଟଙ୍କା କାଲିି ସାଡେ ଆଠଟା ବେଳକୁ ମୋର ଆସିଯାଇଚି, ଆଉ ଜଣେ ଭାଇଙ୍କର ଦୁଇଶହ ପନ୍ଦର ଟଙ୍କା ଆମେ ଏବେ ଏବେ ଜଏନ୍ କରିଥିଲୁ ଜଣେ ଭାଇଙ୍କର ଦୁଇଶ ପନ୍ଦର ଟଙ୍କା ଆଉ ଜଣେ ମୋ ସାଙ୍ଗଟାର ତାର ଚଉବନ ଟଙ୍କା ଆସିଚି ଏମିତି ଆଉ।
ଯା ହଉ ହଉ, ଆ ସେଇଥିପାଇଁ ତ ଦେଖିଆ ସମସ୍ତୁଙ୍କୁ ବର୍ ଦାର୍ ଦେଇସାରିଲାଣି ମୁଁ ବା ବାକି ଅଛି।
ହେଁ ହେଁ ବ୍ଦ ହଁହଁହଁ ୟୟ୍ଯଇମଡହତ୍ତଥ୍ରଭ୍ରଦେଇଦିଅନ୍ତୁ ଆଉ
ଏ ଆଉ
ନହେଲେ ଗୋଟେ ଜିରୋ ଆକାଉଣ୍ଟ ଯଦି ଆଉ ଗୋଟେ କରିକି ଦେଇ ଦେଇଦେବେ ବି ବେଟର୍ ହବ କିଛି ଅସୁ
ଅ ଦେଖିଆ, ହଉ ତାହେଲେ ମୁଁ ଏବେ ଯାଉଚି। ଖାଇ ପିଇକି ଆସିଲେ ମେସେଜ୍ କରିବ ଅଁ?
ହଁ ହଁ ଯାଆନ୍ତୁ ଯାଆନ୍ତୁ, ଯାଆନ୍ତୁ ଆପଣ ମେସେଜ୍ କରିଦେବେ।
ଆଜ୍ଞା।